ଶୁଭସନ୍ଧ୍ୟା।
ଶୁଭ ସନ୍ଧ୍ୟା ହଁ।
ହଁ କଣ କରୁଛ ଦିଦି?
ହଁ ବସିଛି ଯିବି ନା ପୁଅ ବି ଉଠି ଗିଲଣି ସବୁ ସମସ୍ତେ ଶୋଇକି ଉଠିଲଣି ତାଙ୍କୁୁ ଖାଇବା କଣ ଟିକେ ଜଳଖିଆ ଦେଲେ ଖାଇବେ। ତାପରେ ହଁ ହଁ
ଆଚ୍ଛା ଆଚ୍ଛା ଏବେ ବର୍ଷା ହେଉଛି ନା ତ ଏବେ ଟିକେ ଜଲ୍ଦି ବି ସନ୍ଧ୍ୟା ହେଇଯାଉଥିବ।
ସନ୍ଧ୍ୟା ତ ମାନେ କଣ କି ବର୍ଷା ଟା ହେଇ ହଉଛି ବୋଲି ମାନେ ଅନ୍ଧାର କରିକିରି ର କିଛି ଦିନ ପରେ ତ ଅନ୍ଧାର ହେଇକି ରହୁଛି।
ହୁଁ
ଆଉ ଏବେ ତେଣୁ ସନ୍ଧ୍ୟା ବି ମାନେ ଯେହେତୁ ଛଅ ସାଢେ ଛଅଟା ପାଖାଖି ସନ୍ଧ୍ୟା ହଉଥିଲା କିନ୍ତୁ ଏବେ ଛଅଟା ହେଇନଥିଲା ମାନେ ମୁଁ ତ ଶୋଇକି ଉଠିଲି ପାଞ୍ଚଟା ବାଜି ନଥିଲା ସେତେବେଳେ ବି ସେନି ଅନ୍ଧାର।
ହଁ କିନ୍ତୁ ଆକ୍ଚୁଲିରେ ଦେଖ ଦେଖିକି ଦବା କଥା ମାନେ ଟାଇମ ଟା ଆକଚୁଲି ଯେ ସନ୍ଧ୍ୟା ହେଇଗଲେ ବି ମାନେ ଆକ୍ଚୁଆଲି ଆମ ଟାଇମ୍ଟା ଅନୁସାରେ ଇଏ ନା ଆଉ
ସୂର୍ଯ୍ୟାସ୍ତ କେତେବେଳେ ହଉଛି ସୂର୍ଯ୍ୟଦୟ କେତେବେଳେ ହଉଛି ସେ ଦେଖିକି ଦବା କଥା କିନ୍ତୁ ମାନେ ଲୋକ ତ ମାନେ ଆକାଶ ଦେଖୁଛନ୍ତି ଅନ୍ଧାର ଲାଗିଲା ମାନେ ଦେଇଦେବେ ତ ଆଉ ଆଉ ଶୀତ ଦିନେ ଆମର ଜଲଦି
ଏତେ ଭଲ ଲାଗେ ମାନେ ତାର ଯେଉଁ କଳା ମେଘ ସବୁ ଢାଙ୍କି ଆସୁଥିବ ଆଉ ବିଜୁଳି ସବୁ ଗଡ଼ଘଡ଼ି ଏବେ ସବ ମାର
ହଁ ସବୁ ତ ଭଲ୍ ଏ କିନ୍ତୁ ଏଇ। ଯୋଉ ଏ ଆମ ଏବେ ତ ସବୁଆଡେ ସେ ଜିନିଷ ହେଲାଣି ଗାଁ ପଟରେ ବି ଆଉ। ଅ ଭୁବନେଶ୍ୱର ମ ସେଇ ଯୋଉ ବର୍ଷା ଦିନେ ସବୁ ପ୍ର୍ରକାର ପୋକ ହୁଏ ତ ମତେ ଖାଲି ସେଇ ଗୋଟାକ। ଅସୁବିଧା କରେ ହାଉ କିଛି ନାଇଁ ଏଇ ଯୋଉ।
ଲୋକ ନା କଣ ଏମିତି ଲାଇଟି।
ନାଇଁ- ନାଇଁ -ନାଇଁ ସେଇ ଯୋଉ ସେଇଟା ନୁହେଁ ସେଇ ଯୋଉ। ଆମ୍ ଦେଖିଥିବ ମାନେ ତେଲୁଗୁଣି ପୋକ, ଗୋଉଡୁନି ପୋକ। ଓ ଏଇ ଯୋଉ ପୋକ ଗୁଡା ହଁ ସେଇ ପୋକ। ଗୋଉଡୁନି ପୋକ, ତେଲୁଣି ପୋକ ଏଇ ସମୟରେ ବହୁତୁ ହେବେ। ଆଉ ଜନ୍ତୁ ମାନେ ଏଇ ସା ଜନ୍ତୁ ବି ଏଇଗୁଡା ବି ଆଜି ମୁଁ କଥା ହଉଥିଲି ଗୋଟେ ଜଣଙ୍କ ସହିତ। ସିଏ ତାଙ୍କ ଘରକୁ ଆଜି ମାନେ ସାପ ଉପରେ ପଶି ଆସିଥିଲା ଘରେ। ତାଙ୍କ ଘର ଟା ତଳ ମାନେ ତଳ ଘର ଟା କହିଲେ ଆମ ତଳ ଘରେ। ମୁଁ କହିଲି ଏଇ ବର୍ଷା ଦିନରେ ଏଇ ସାପ, ବିଛା ଏଇ ଗଉଡୁଣି। ଏଇ ସବୁ ବସିବା ଟା। ମାନେ ଏଇଟା ତାର ମୁଖ୍ୟ ଜିନିଷ ହେଲା ଏୟା ଆଉ ମଶା ବି ଆମର ଏଠି ଜମା ମଶା ହୁଏନି। ଏବେ ମୁଁ ଦେଖୁଛି ଯେବେଠୁ ବର୍ଷା। ଫାରଚା ହେଲାନି ତା ଆଗୁରୁ ହିଁ ମାନେ ସପ୍ତାହେ ହବ ମାନେ ଗୋଟେ- ଗୋଟେ -ଗୋଟେ। ବେଶୀ ମଶା ହଉନାହାନ୍ତି ଏଇ ଦୁଇ, ତିନିଟି ମଶା ଭିତରେ ପଶିଯାଉଛି। ସେଇଟା ରାତି ସାରା ସେ ଖାଲି କାମୁଡୁଛି। ଏଇ ବର୍ଷା ଦିନ ହେଲେ ସେମାନଙ୍କ ବଂଶ ବୃଦ୍ଧି ହବ। ଆଉ ସେମାନେ କାମୁଡିବେ। ଆଉ ଘରେ ବାପା କଣ କରନ୍ତି। ହାଲୋ। ହାଲୋ। ହାଲୋ ମୋ କଥା ଶୁଭୁଛି ହାଲୋ। ହାଲୋ।